କଁହି
ତୁ ପୁଣି ମତେ କଲ୍ କଲୁ?
ଆଉ, ମୁଁ କଣ କଟିଗଲା ଆଉ, ଏଇଟା କଥା ହେଇଯା। ତା'ପରେ ରଖିଦବା ଆଉ ଫୁଣି ଆଉ ଦିଥର କଥା ହେଇଯିବା, ସେତେବେଳେ ସାନଟା ବେଳେ।
ଆହୁରି ବା ପାଞ୍ଚ ଜଣ, ମୋ ଲାଇନ୍ ଲଗେଇଚନି ତାଙ୍କୁ ଟାଇମ୍ ଜଣଙ୍କୁ ଦେଇଥିଲି ଆଠଟା ପଇଁଚାଳିଶ ଟାଇମ୍ ଜାଣିଛୁନା! ତାକୁ ମେସେଜ୍ କରିଛି, ତୁ ମତେ କହ କଲ୍ କଲୁ ନା ବା ନେଇ ପାରିବୁନୁ।
ଆଉ, ତାଙ୍କୁ ଦିଅ ମୋ ନମ୍ବରଟା ନହେଲେ ଦେଇଦଉଛି, ସିଏ ମତେ କଥା ମୋ କଣ୍ଟାକ୍ଟ କରିଦେବି କଥା ହେଇଯିବେ।
ଯାଉଛି, ମୋ ସାଙ୍ଗରେ ଯେ ଯାଉଛି।
ଓହୋ! ମାନେ କଣ ସେ କମ୍ପୁଟର ପିଲା?
ହଁ, ମୋ ସାଙ୍ଗେ ଯାଉଛି ଯେ। ହଁ ଆରେ ମୋ ସାଙ୍ଗରେ ଯେ ଯାଉଛି
ଯାଉନିନା, ତାଂ
ସେଇ ସେଇ, ଚାରି ଦିନ ହେଲା ମୋ ପଛ ହଁ, ଚାରି ଦିନ ହେଲା ମୋ ପଛରେ ପଡ଼ିଚି ଗୋଟେ କଲ୍ କରିବ ବୋଲି, ମୋ ପାଖରେ ସମୟ ହେଇପାରୁନି।
ତାର କଣ ତିନିଟା ସରିଗଲାଣି କି? ତାର ତିନିଟା ସରିଗଲାଣି।
ଇଏ କି କଥା ଭଲରେ ପଚାରୁଛି ପରା!
ହ୍ୟାଲୋ।
ହଁ।
ତାର ତିନିଟା ସରିଗଲାଣି ଆଉ, ଗୋଟେ ଖାଲି ବାକି ଅଛି, ତୋ ସହିତ।
ସେ ତାର କେତେଟା ଅଛି, ମୁଁ ବି ଜାନି ଆଉ।
ହଉ ଠିକ୍ ଅଛି, ଠିକ୍ ଅଛି। ମୁଁ ତାକୁ ତୋ ଏଇଟା ସରିଲା, ପରେ ମୁଁ ତାକୁ କଲ୍ କରିିକି କଥା ହେଇଯିବି ଆଉ। କଥା ହେଇଯିବି। ତୁ ତୋର ଯା ଆଉ କାହା ସହିତ କଥା ହେଇଯା। ମୁଁ କାମ ସାରିଦିଁଏ। ତା'ପରେ ଫୁଣି ଆମେ କଥା ହେବା ଆଉ।
ହଉ।
ହୁଁ। ସେଇଆକୁ ସେମତି-ଇ ମାତା ଝିଅରେ ପିଲା ସବୁ ନୁହଁ। ସେ ପିଲା ଏମିତି କହିଛି ଟଙ୍କା ପଇସା ପୁରା ମାଗୁଛି ନାହିଁ।
ହୁଁ ପୁରା ମାନେ ଏଟା ଅଧିକାର ପୁରା ମାଗୁଚି।
ପଇସା ସେ ମାଗୁଥିବ।
ଏଇ ଲକ୍ଷ ଲକ୍ଷ।
ଲକ୍ଷ ଲକ୍ଷ ପଇସା ଖର୍ଚ୍ଚ ହେଇଯାଇଚି।
ହୁଁ।
ମାନେ ସେ ଏମିତି ମାନେ ଦେ
ହୁଁ।
କଣ କରିବ ଦବାକୁ ପଡିବ ନା।
ଓହୋ।
କିଏ ଗୋଟେ କଲ୍ କଲେଣି। ଭାଇରେ। ମୁଁ ଲାଇନ୍ ରେ ଅଛି ହେଲା କ- କ- କହ।
ଆରେ ତୁ ବି ମାନେ ଜବାବ୍ ଦବୁ ନହେଲେ ହବନି।
ହଁ ସେ ସେୟା କରୁଚନ୍ତି ପରା ଆଉ କଣ କରିବେ ସେ ଯାହା ଯାହା କହୁଚନ୍ତି
ପରିସ୍ଥିତି କଉଠି କେତେବେଳେ ମଣିଷକୁ ଆଣି ଛାଡିଦବ
ହଁ ସେଟା କହିହବନି।
ହଁ ହେଟା କଣ କହିହବ କି?
ସେଇଟା ସେଟା ଭୁଲ୍ କରିବା ପୂର୍ବୁରୁ ଶହେ ଥର ନୁହଁ ହଜାର୍ ଥର ନୁହଁ ବହୁତ୍ ଥରେ ଭାବିକି କରିବାକୁ ପଡିବ। ଆଉ ହେଇସାଇଲା ମାନେ ଆଉ କିଛି ଇଏ କରିହବନି।
ହୁଁ।
ସେମିତି ସେ ବାହାଘର ଯଉ ତାଙ୍କ ରିସେପ୍ସନ୍ ହେଇଥିଲା ସେ ରିସେପ୍ସନ୍ ରେ ଏତେ ନାଚୁଥିଲେ କଣ
କଉଟା?
ତାଙ୍କ ରିସେପସନ୍ ରେ ଯଉ-
ସେଟା ମୁଁ ସାଧାରଣରେ କ- କ- କହି- କହିବି ହେଲା।
ଆ-ସିଏ ଦେଖୁନୁ ସିଏ ତ ତାଙ୍କ ମୁଁ ମା ନା ସ୍ୱାମୀ ଯିଏ ସିଏ ନାଚୁନାହାନ୍ତି ଇଏ ପୁରା ନାଚିକି ଉଡୋଉ
ଆଉ ଏମିତି ନାଚିବ ମାନେ କଣ ଆ- ନାଚି ନାଚି ସେ ଭିଡିଓ ଫିଡିଓ ସବୁ ହେଇଲା। ହେଲା ପରେ ସବୁ ପୋଷ୍ଟ୍ ହେଇଚି ସେ ସବୁ ଦେଖିଲା -ଦେଖିଲା ପରେ ତା ମାଇଣ୍ଡ୍ ଟା କଣ ହବ ମୁଁ ଏଇଠି ଇଏ ହେଇକି ଇଏ ହଉଚି ସିଏ ତାର ସେଠୀ ଖସି ଯାଉଚି। ରାଗଟା ଆସିବ ନା ନାଇଁ ଅଟୋମେଟିକ୍।
ହୁଁ।
ରାଗ ଟା ଆସିବ ସିଏ ସେଇଆକୁ ଦୁନିଆ କଥା କହିଥିବ କି କଣ ତାପରେ ସେଇଟା ମାନେ ମାଗିଥିବ।
କେମିତିରେ ସେ ଯଉ ପ୍ରି ୱେଡିଙ୍ଗ୍ ମାନେ ଯଉ ବାହାଘର ଯଉ ଫଟୋ ଉଠଉଚନ୍ତି
ହୁଁ।
ସେଥେରେ ବି ଡ୍ରେସ୍ ଆଙ୍କ ଡ୍ରେସ୍ ବି ଆଙ୍କ ଡ୍ରେସ୍ ବି ପିନ୍ଧିଥିଲା ହେଲା ତାଙ୍କ କଥା ହେଇକି
କାମ କଣ -କାମ କଣ।
ତାଙ୍କ ଭିତରେ ଜଣେ ରହୁଚି ସାଧାରଣ ମଣିଷ ହେଲା ଯିଏ ଆଙ୍କୁ ବି ଭଲ ଭାବରେ ଜାଣିଚି ତାଙ୍କୁ ବି ଭଲ ଭାବରେ ଜାଣିଚି ହେଲା ସେ ସବୁ ସବୁ କଥା ତାଙ୍କୁ ଜଣଉଚନ୍ତି ପୁଅକୁ ସେ ନହେଲେ ଜାଣି ପାରନ୍ତେନି କାରଣ ତାଙ୍କ ପାଇଁ ଇଏ କିଛି ବି କଉ ସୋସିଆଲ୍ ମିଡିଆ ରେ କିଛି ବି ଛାଡୁନାହାନ୍ତି ଫଟୋ ଫଟୋ ସେ ସାରୁ ନଥିଲେ ହେଲା ଆଙ୍କ ବାହାଘର ଯେମିତି ଆମେ ବିି ରାଜି ନଥିଲୁ ସେମିତି ତାଙ୍କର ଆଉ କେତେଟା ଭଉଣୀ ଅଛନ୍ତି ବନ୍ଧୁବାନ୍ଧବରେ ହେଲା ସେ ବି ରାଜି ନଥିଲେ ମାନେ ଆମରି ବୟସ ର ହବ ସେ ବି ରାଜି ନଥିଲା ସେ ଇଏ ଆଙ୍କ ସହିତ ଯେହେତୁ ଯେତେ ଏତେ ବର୍ଷ ଧରି ରହିଥିଲେ ଗୋଟେ ସମ୍ପର୍କରେ ସିଏ ବି ଜାଣିଚି। ସମସ୍ତେ ଜାଣିଛନ୍ତି ତ ସିଏ କଣ କରଛି ନା ଡାଇରେକ୍ଟ ବି ତାଙ୍କ ତାଙ୍କ ସହ ଯୋଗାଯୋଗ କରେ ହେଲା।
ହଁ ଏଇ ଯୋଉ ପୁଅଟା ସହିତ ତ।
ହଁ ତାଙ୍କର ଆଉ ଜଣେ ଭଉଣୀ ତାଙ୍କ ବନ୍ଧୁ ବନ୍ଧୁବାନ୍ଧବରେ ହେଲା।
ତାଙ୍କ ବନ୍ଧୁବାନ୍ଧବରେ ଯୋଉ ଭଉଣୀ ଅଛି ସେ ମିଡିଏଟର।
ମିଡିଏଟର ନୁହଁ ମଧ୍ୟସ୍ଥି ନୁହଁ। ଆରେ ସେ ଦେଖ ବନ୍ଧୁ ହଁ ଯୋଗାଯୋଗ ଡାଇରେକ୍ଟ ପୁଅଟା ସହିତ ବି ଅଛି ଏ ଇଏ ମେନ୍ ମୁହି ଆମ କଁ ତ କୁହନ୍ତି।
ହୁଁ।
ଏ କଣ କୁହନ୍ତି ଝିଅ ଟାକୁ ହିରୋଇନ ର ଇଂଲିଶ ଟା କଣ ନା ଓଡିଆ ଟା କଣ? ଅଭିନେତ୍ରୀ ଆମ ଅଭିନେତ୍ରୀ ହେଲା ମୁଖ୍ୟ ଅଭିନେତ୍ରୀ ମୁଖ୍ୟ ଅଭିନେତ୍ରୀଙ୍କର ଯୋଉ ଭଉଣୀ ରହିଲେ ବନ୍ଧୁବାନ୍ଧବ ହିସାବରେ ଯୋଉ ଭଉଣୀ ରହିଲେ ହେଲା। ଅଭିନେତ୍ରୀ କଣ କରୁଛନ୍ତି ତାକୁ ଡାଇରେକ୍ଟ ଯୋଗାଯୋଗ କରିଦେଇଛନ୍ତି ମୁଖ୍ୟ ଅଭିନେତା ସହିତ ହେଲା।
ହୁଁ।
ଯୋଗାଯୋଗ କରିଦେଇଛନ୍ତି ରହିଲେ ଯେହତୁ ସମସ୍ତେ ଜାଣି ଥିଲେ। ଏବେ ଶୁଣିବାକୁ ପାଉଛି ବାହାଘର ବି ହେଇଥାନ୍ତା ହେଲା।
ବାହାଘର ହଁ।
ଅଭିନେତ୍ରୀଙ୍କର ଘର ଲୋକ ବହୁତ ଭଲରେ ଜାଣିଛନ୍ତି ତାଙ୍କ ମାନେ ଗୁରୁଜନ ମାନେ ଜାଣିଛନ୍ତି ସବୁ ଇଏ କରିଥିଲେ। ଲାଷ୍ଟ କୁ ଯୋଉଠି ପଇସା ଦେଖିଲେ ସେଇଠି କଲେ ହେଲା ସିଏ କଣ କରୁଛନ୍ତି ଏମାନେ ଖୋଜୁଛନ୍ତି ଯେ ଇଏ ସବୁ ତା ସେ ଜଣଉନି ହେଲା ମାନେ କେହି ଜାଣିନାହାନ୍ତି କିଏ ଜଣଉଛି ବୋଲି। ଏ କଥା ମୋ ବାଟାଜୀ ମତେ ପଚାରିଲେ ମତେ ସନ୍ଦେହ କରିବି ଜଣ ନାଁ ନେଲେ କହିଲି ଇଏ ଜଣଉଥିବ କି ମୁଁ କହିଲି ନା। ଏ ଜଣୁନଥିବେ ଯୋଉ ମୁଁ ସତ କଥା ଜାଣିଛି ହେଲା। ମୁଁ ବି ଯଦି କହିଦେବି ତାଙ୍କ ମୋ ପାଖରେ କିଛି ମତେ ଅନ୍ୟ ଜଣେ କିଏ କହିଛନ୍ତି। ସିଏ ମତେ ବିସ୍ୱାସ କରି କହିଛନ୍ତି ଶୁଣୁ, ତା ରଇଥ ଟିକେ ଗୋଟେ ଚେନ୍ ସିଷ୍ଟମ୍ ହେଲା ତାଙ୍କୁ କିଏ କହିଛି ମୁଁ କହିପାରିବିନି ସେ ମୋତେ କହିଲେନି। ହେଲେ ଯିଏ ମତେ କହିଲେ ଠିକ ଅଛି ଯୋଉ ବ୍ୟକ୍ତି ଜଣଙ୍କୁ ମତେ କହିଲେ ତାକୁ ତାଙ୍କୁ କିଏ କହିଛନ୍ତିି ସେ ତାଙ୍କ ନାଁ ନେଲେନି ସିଏ କହିଲେ କି ମତେ ଜଣେ କହିଲେ କି ଏଇ ତାକୁ ଜଣଉଛି। ମୁଁ ଜାଣିନି। ମୋ କଥାଟା ସେ କଥାରେ ମୋ କଥା ବନ୍ଦ ହେଇ ରହିଲା ଠିକ ଅଛି।
ତାପରେ ମାତା ଏଇ ଏଇ ରଜରେ ଯାଇଥିଲି ମତେ ସେ ମତେ ଏଇ କହିବିତତେ କହିବି ନହେଲେ ସାଧାରଣ କଲ୍ ରେ କହିବି କଣ କଣ ହେଇଥିଲା ତ ଏଇ ଏଇ ଘଟଣା ହେଇଛି ଇଏ ଏଇ ଯୋଉ ଏଇ ବ୍ୟକ୍ତି ଜଣକ ତାଙ୍କୁ ଜଣଉଛି କି? ମୁଁ କହିଲି ନା ଏ ବ୍ୟକ୍ତି ଜଣକ ଜାଣିନଥିଲେ ଯୋଉଟା ସତ କଥା ସେ ଆଉ ଯୋଉ ଗୋଟେ ବ୍ୟକ୍ତିକୁ ସନ୍ଦେହ କରି କହିଲେ ମୁଁ କହିଲି ନାଇଁ ଇଏ ଜନୋଉନାତି କିନ୍ତୁ ମୁଁ ଜାଣିଛି କିଏ ଜଣଉଛି। ମୁଁ ଯଦି କହିବି ତାଙ୍କ ଭିତରେ ହବ କଣ ଝଡ଼ ସୃଷ୍ଟି ହବ। ମୋ ପାଖରେ ପ୍ରମାଣ ବି ନାହିଁ ଠିକ୍ ଅଛି।
ହଁ ସେଇଟା ହଁ ସେଇଟା ଯୋଉ କହୁଚୁ
ମୁଁ ବି ଯଦି କହିବି ନା ମତେ ଏ ଜଣ ଏ ବ୍ୟକ୍ତି ଜଣକ କହିଲେ ସିଏ ଯଦି କହିଦେବେ ନା ମୁଁ କହିନି ଫସିବି ନା ମୁଁ ଫସିବି ନା ମୁଁ ମୁଁ କାହିଁକି? ଏତେ କଥା ଉଠେଇବାକୁ ଯିବି।
ସେ ଯୋଉ ମୁଁ ଯୋଉ ଶୁଣ ମୁଁ ଯୋଉ ନାଚୁ ନଥିଲେ ନା। ନା ତୁ ତୁ ନିଜେ ଦେଖିଛୁ ନା ସେ କେମିତି ନାଚୁ
ହଁ ମୁଁ ଖୁସି ହେଇକି ଅଛି ଯେ ଏଟା ମୁଁ କହିବି ହେଲା କହିବି କହିବି
ମାନେ କଣ ସେ ଖୁସି ଅଛନ୍ତି ଦେଖୋଉଥିଲେ ନା କଣ?
ନା ନା କଣ କହିବି ଏଥିରେ କେମିତି କହିବି କଣ କରିବି?
ତୁ ଯାହାବି ହଉଛୁ କହ ଚଳିବ? ନା ତାଙ୍କୁ କିଏ ଫୋର୍ସ କଲା ବାଧ୍ୟ କଲା?
ଆଉ କଣ କରନ୍ତି? ଦେଖିଚୁ ନା ତାନ୍ତ୍ରିକ ଫାନ୍ତ୍ରିକ କିଛି ଜାଣିଛି ତ
ହଁ।
ଜାଣିଛୁ ତ ତ ବୁଦ୍ଧି ଲଗେଇଦେ ସେଇଆ କିଛି ହେଇଛି ହେଲା
କଣ ଏମିତି ବି କରନ୍ତି?
ହେଇଛି ପରା। ହୁଁ ସେମିତି ପୁରା ତାକୁ ଅଳପ ଭାତ ଦେଇଥାନ୍ତ କଣ ଘର ଲୋକ? କରିଛନ୍ତି ରେ କିଛି ସେଟା ହେଇଛି ଯୋଉ ବ୍ୟକ୍ତି ଜଣକ ମତେ ସବୁ ଖବର ଦିଅନ୍ତି ହେଲା?
ସେଇ ବ୍ୟକ୍ତି ଜଣକ ବି ମତେ କହିଥିଲେ ସିଏ ମତେ କହିଲେ ସମୟ ଆ ସେଥିରେ ମୁ ସବୁ କହିବି ମତେ କିଏ କହିଲ ବୋଲି ମୁଁ କେମିତି ଜାଣିପାରିବୁ ହେଲା ତତେ ଯେତିକି କହୁଛନ୍ତି ସେତିକି ଜାଣିଥା ଠିକ ଅଛି।
ତାଙ୍କ ଘର ଲୋକ ବି ଏମିତି କରୁଛନ୍ତି?
ଘର ଲୋକ କରିଛନ୍ତି କିଛି ମାସ ହେଇଛି ହେଲା କିଛି ମାସ କିଛି ମାସ ଗଲା ପରେ ତ ତାପରେ ଯା ହବ ହବଆଉ
ଏମିତି କରିଦଉଛ ମାନେ ତା ଯେତେବେଳେ ସେ ଏବେ ସିନା ପ୍ରଭାବରେ ଅଛି ଜାଣିନି ସେ ଯେତେବେଳେ ସେ ଭଲ ବାଟରେ ଆସିବ ସେତେବେଳେ?
ଆଉଏ ତାଙ୍କ ଅପ୍- ଅପ୍ - ଅପ୍ - ଅସୁଣୁ ଅଭି ଅଭିନେତ୍ରୀଙ୍କର ଯୋଉ ପତି ପରମେଶ୍ୱର ରହିଲେ
ହଁ।
ସେ ଜାଣିଗଲେଣି ମାନେ?
ଅଭିନେତ୍ରୀଙ୍କର ଆଉ ଜଣ ବସ୍ ହଁ ବାସ୍। ଡାଇରେକ୍ଟ ମାନେ ପୁରା ସିଧା ସଳଖ ସିଧା ସଳଖ ପୁଣି କଥା ହେଇଛନ୍ତି।
ମାନେ ସେ ସେ ପିଲା ଟା ସହିତ କଣ କଥା ହେଲେ?
ସେ ପିଲାଟାକୁ କଥା ହେଇଛିି।
କହିଦେଇଥିବ କେମିତି ସେମିତି ଇଏ ସିଏ ବୋଲି।
ନା ଦେଇ ନା ସେମିତି। କହିଲି ହେଲା କି ସେ କହିଲା ଭାଇ ଏମିତି କିଛି ଗୋଟେ କଣ ଲୁଡୁ ଖେଳୁଥିଲେ ହେଲା ହଁ ମତେ ଆଗରୁ ଭୁଲରେ ଉଠେଇ ବୁନି ହେଲା ରାତି ଯେ ମତେ କହିଲେ କହିଲେ ସେ ଆ ଥିଲେ ଏ ମଝିରେ ଏଇ ଘରକୁ ଆସିଥିଲେ। ଏମିତି ସମସ୍ତେ କାଳେ ଲୁଡୁ ଖେଳୁଥିଲେ କଣ ହେଲା ଥିଲା କଣ ଅନ୍ୟ ଜଣ ନମ୍ୱର୍ ରୁ କିଏ ନମ୍ବର ଚେଞ୍ଜ କରିଦେଇଛନ୍ତି। ହେଲା ଅଭିନେତ୍ରୀ ଜଣକ ନମ୍ବର କରିଦେଇଛନ୍ତି ଅଜଣା ନମ୍ବର ରୁ କଲ୍ ଆସିଲା ଏଇ ଇଏ ଉଠେଇ କି ସ୍ପିକର ଦେଇଦେଲି ହେଲା। ସିଏ କହିଲେ ସେ ପଚାରିଲେ ନା ଧରିକି ଡାକନ୍ତି। ଆଉ କଣ କରୁଛୁ କଣ ଖବର ଭଲରେ ଅଛୁ ନା ଇଏ ସିଏ ହେଲା ଆଉ ଅଭିନେତ୍ରୀ ର ଯୋଉ ସ୍ଵାମୀଙ୍କର ଗୋଟେ ଅଭ୍ୟାସ ହେଲା ସେ ଯିଏ ଯିଏ ବି ତାଙ୍କ ପାଖରେ ଥିବ ଧର ମୁଁ ବି ତୁ ବି କଥା ହଉଥିବୁ ନା ତୋ ପାଖରୁ ସେ ଫୋନ ଟା ଛଡେଇ ନେଇଯିବେ ସେ କଥା ହେବେ।
ମାନେ କିଏ ମାନେ ତାଙ୍କର ଯୋଉ ସ୍ଵାମୀ?
ହଁ ସିଏ ନେଇଗଲେ ଫୋନ୍ ଟା ନା କଥା ହେଲେ। ଆ କିଏ କଣ କହଚ। ସିଏ କହିଲ ଆଉ ଭାଇ କେମିତି ଅଛ ନର୍ମାଲ ପୁରା ସାଧାରଣ ସେ ପିଲା ଶୋଭା ଟା କହିବାକୁ ଗଲେ ଭଲ ହେଲା। ସେ ପିଲାଟାର। ସେ ଆଉ ଭାଇ ଏମିତି ଏମିତି ଆଉ ଗୋଟେ କଥା କହିବି ନା କଣ? ନା ଗୋଟେ ଝିଅକୁ ମୁଁ ଗୋଟେ ଝିଅ ସହିତ ଏତେ ବର୍ଷ ସମ୍ପର୍କରେ ଥିଲି। ହେଲା ସେ ଝିଅ ଟା ଏବେ ମତେ ଛାଡିକି ଆଉ ଆଉ ଜଣ ଙ୍କୁ ବାହା ହେଇଗଲା ଭାବେ କାହାକୁ କଉ କଥା କୁହା ହଉଚି ହେଲା। ଆଉ ଏଇଟା ପାପ ନା ପାପ ନୂହ? ଆମର ଏ ଭା ଭାଇ ମହାଶୟ କହୁଚନ୍ତି ହଁ ଏଟା ଭୁଲ। ଆଉ କଣ ତାକୁ ପଚାରିବ କଣ ପାଇଁ ଏମିତି କଲେ ସେମ ବୋଲି। ହେଲା ସେ ଉଁ ପିଲାଟା କହିଲା ସେ କହିଲା ହଁ ସେ କହିଲା ତମ ସ୍ତ୍ରୀକୁ ପଚାର।
ହଁ ମାନେ ସେ ଡାଇରେକ୍ଟ କହିଲାନି କି ମୁଁ ବୋଲି ଏମିତି ଏମିତି କହିନି।
ନା। କହିଲା ତମ ସ୍ତ୍ରୀ କୁ ପଚାର। ହଁ ଫାର୍ଷ୍ଟ କହିଲା। ସେ କହିଲା ସେ ଝିଅ ଟା ଟିକେ ଝିଅକୁ ଟିକେ ପଚାରିବ କାହିଁକି ଏମିତି କଲା ହେଲା।
ହଁ।
ସେ କହିଲା ହଁ। ଇଏ କହିଲେ ହଁ। ସିଏ କହିଲା ତମ ସ୍ତ୍ରୀ କୁ ପଚାର। ସଇଲା।
ତାପରେ
ତାପରେ ଇଏ କାଳେ ରାତି ସାରା ବୁଝେଇଚନ୍ତି। ହଁ ଏମିତି ଏମିତି ଇଏ ହେଇଥିଲା ଇଏ ଏତିକି ତାଙ୍କ ଘର ତାଙ୍କ ଆଗରେ ଘଟିଚି। ତାଙ୍କ ଘର ଲୋକଙ୍କୁ କଣ କହିଲି ମାତାଜୀଙ୍କୁ ଘର ଲୋକ ଯାହା କହେଲେ ସେୟା।
ଇଏ କାହାକୁ ପଚାରିଲା? ମାନେ ଶୁଣ ସେ ଏଇ ଯୋଉ ପି-ପିଲାଟା ଏଇ ପିଲାଟାକୁ କହିଲା କି ତମେ ତାକୁ ପଚାରିକି ମତେ କହିବ ନା କଣ?
ହଁ ସେ ପି ଝିଅ ଟାକୁ ଟିକେ ପଚାରିବ କି? ହେଲା ଇଏ କହିଲେ ହଁ। କ ତାପରେ ତାଙ୍କର ଯଉ ପିଲା ଆସିଚି ତମ ସ୍ତ୍ରୀ କି ପଚାର। ହେଲା ବୁଝୁଚୁ ତ। ହଁ ତମ ସ୍ତ୍ରୀ କି ପଚାର।
ତାପରେ ଇଏ ବି କଣ ଇଏ ଇଏ ତ ପଚାରି ଥିବ କି
ହଁ ଆ ଆ ଆ ନା ନା ସିଏ କହିଲେ ନାଇ ସେ କଣ ମୋ ସହିତ ତୁ ଶୁଣି ପାରିଲୁନୁ କି ସେ କହିଲା କି ମୋ ସହିତ ଗୋଟେ ଇଏ ଟାଇପ ର ସମ୍ପର୍କରେ ଥିଲା ହେଲା।
ଉଁ ହୁ।
ଆଉ ସେ ଏବେ ମତେ ଛାଡିକି ଆଉ ଜଣଙ୍କୁ ବାହା ହେଇ ଯାଇଚି। ତମେ ପଚାରିବ କି ସେ କାହିଁକି